ହ୍ୟାଲୋ
ହଁ
ଆରେ ଅମୁଲ କଥା ମୁଁ କହୁଥିଲି ବା ଶୁଣିବ ଆଉରୀ?
ହଁ- ହଁ -ହଁ କହୁଁନୁ?
ସିଏ ତ ସିଏ ହେଲା ମାନେ ତୁ ଭାବେ ସେତେବେଳ ସମୟରେ ମୁଁ ଛୋଟ ବେଳ କଥା କହୁଛି ମାନେ ପାଖାପାଖି ମତେ ହେଇଥିଲା ସେଇ ସତ ସାତରୁ ଆଠ। ଆଠ ବର୍ଷ ସେତେବେଳେ ମୋର ଏପଟେ କିଏ ସାଙ୍ଗ ନଥିଲେ। ସେ ସୌମ୍ୟ ମୋ ସାଙ୍ଗ ଥିଲା ତ ଆମେ ଏମିତି ଖେଳୁ। ତ ଅମୁଲ ଆମଠୁ ଛୋଟ ହେଇଥାଏ ନା ମାନେ କିଛି ଜାଣିନଥାଏ। ତ ମାନେ ସେତେବେଳେ ହୁଁ -ହଁ ତ ଆସେ ସେ ଆମ ସହିତ ଖେଳିବାକୁ ନା ହୁଁ କହୁନୁ କହ -କହ
ଆରେ ଆମ୍ଭେ ସେତେବେଳେ ଯାଉଥିଲୁୁ ଖେଳିବାକୁ। ମଙ୍ଗଳା ଫିଲ୍ଡ ଯାଉଥିଲୁ ଖେଳିବାକୁ ସେ କିଏ ଆସିବ ଖେଳିବୁ ତାକୁ ମନା କରିଦବୁ ଖେଳେଇବୁନୁ ଖେଳେଇବୁନୁ ସବୁବେଳେ ଆସିବ। ଏମିତି ମନା କରୁଥୁ ତାପରେ ସବୁବେଳୁ ଆସୁଛି ନା ତାକୁ କୁ ବାଧ୍ୟ କରି ଖେଳିଲୁ।
ଓହୋ ସେ ମାଗେ ପ୍ରର୍ବଳ ମତେ ଖେଳାଅ ଖେଳାଅ କହି।
ହୁଁ -ହୁଁ -ହୁଁ ତାକୁ ଯଦି ଖେଳ ବଲ ଖେଳ ଗୋଟେ ବି ମାରିଦବ। ହୁଁ କଣ କହୁଛୁ ୱାସିଂ ମେସିନ ଟା? ହୁଁ
ଆମେ ସେତେବେଳେ ଖେଳଉନା ତ ଅମୁଲ ବି ଆସେ ଅମୁଲ ଆସିଲା କହିଲ ଭାଇ ମୁଁ ତମ ସହିତ ଖେଳିବି ଇଏ କରିବି ସିଏ କରିବି। ତ ଆମେ ତାକୁ ଖେଲେଇଲ ଛାଡ ଛୁଆ ଟା ଗୋଟେ କଣ ଖେଳିବ ଆଉ। ତ ମୁଁ ତାକୁ ବଲ ପକାଏ ତ ଆମର ସେ ଡାହାଣ ପଟେ ଗୋଟେ ବୁଦା ଭଳିଆ ହେଇଛି ମାନେ ସେଠି ଘ କିଛି କରହୁନାହାନ୍ତି ସେଟ ଜ ହଁ ଜ ସିଏ କଣ କରିଛି ମୁଁ ଆମେ ତାକୁ ମୁଁ ତାକୁ ବଲ୍ ପକେଇି ସେ ସାଡ କୁ ସେ ଗୋଟେ ଛକା ମାରିଦେଲା।
ହୁଁ
ଛକା ମାରିଦେଲା ପରେ ସୋମ୍ୟ କହିଲା। ତୁ ଛୋଟ ଛୋଟ ତୁ ର ମୁଁ ଯାଉଛି ଖୋଜିଆକୁ। ଖୋଜିଆ ବାହାନାରେ ସେ ଯାଇକି କଣ କଲା ସେ ବଲ୍ ଟା ପକେଟ ରେ ଲୁଚେଇ ଦେଲା।
ହଁ ପକେଟରେ ଲୁଚେଇଲେ କଣ ଜଣା ପଡିବନି।
ଆରେ ତୁ ବୁଝୁନୁ ଛୋଟ ଛୁଆ ଟା ନା ପକେଟ ରେ ଲୁଚେଇ ଦେଲା। ତାପରେ ଆଣିକି ମୋ ହାତରେ ଧରେଇ ଦେଲା କହିଲା ସାଢେ କୋଉଠି ଯା ନୁଛେଇ ଦବୁ। ଦଶ ଆୟୁଷ୍ ବି ଦେଖିନି ହେଲା। ତ ଏଇ ଭଳିଆ ହେଲେ। ତ ଆୟୁଷ୍ ପଚାରିଲା ଭାଇ ବଲ? ତାପରେ ସୌମ୍ୟ ପୁରା ରାଗିକି ଚିଡିକି ପଳି ଆସିଲା। ଏ ଛୁଆ ତୁ ଆମ ବଲ ହଜେଇଲୁ ଆମ ବଲ୍ ଦେ। ଏଇଭଳିଆ ନା ଭାଇ
ଖାଲି କଣ ଖାଲି କଣ ପକେଇବି ସେଇଟା ନା ଆଉ କଣ ପକେଇବି? ରହିତା ଟିକେ ନ ହେଲାଁ ଖାଲି ବେଡ୍ ସେଟା ଅଛି ଆଉ କଣ ପକେଇବି? ନା ନା ହ ତକିଆ ଖୋଳ ଖୋଲିକି ଦେ। ଖୋଲିକି ଦେ। ଯାହା ପକେଇଛି ଖୋଲିକି ଦେ। ହଁ କହ
କହୁଛି ର ଶୁଣୁ। ମାନେ ସେପଟେ ବଲ ଟା ମୋ ହାତ ରେ ଥିଲା। ମୁଁଲୁଚେଇ ଦେଲି ହେଲା। ସୌମ୍ୟ ଭାଇ ପୁରା ଆଇଲା ପୁରା ଚିିଡିକି ପୁରା ରାଗିକି ପଞ୍ଚମ ହେଲା। ତାକୁ କହୁଛି ହଇରେ ରେ ମୋ ବଲ କଣ କରିଲୁ। ହଜେଇଲୁ କଣ ପାଇଁ। ମୋ ବଲ ଦେ ଇ ଦେ ସିଏ ଦେ। ତ ଯେହେତୁ ଛୋଟ ଛୁଆଟାନା ତାପରେ ରାଗିଲେ ମାନେ ସେ ମାନେ ଡରିଯିବ। ସେ କହିଲା ଭାଇ ମୋର ଭୁଲ ହେଇଯାଇଛି। ଆଉ ତମର ବଲ୍ କେତେ ଟଙ୍କା ହଉଛି କହିଦିଅ। ମୁଁ ତମର ବଲ୍ ଦେଇଦେବି।
ହୁଁ ସେତେବେଳେ କଣ ଛୋଟ ପିଲାଙ୍କୁ ଡରିଇଦେବେ ସେ ଡରିଯିବେ ଛାନିଆ ସାଙ୍ଗେ ସାଙ୍ଗେ।
ତାପରେ ସୌମ୍ୟଟା ବି ମାନେ ଟିକେ ଦାଦାଳିଆ ଗୁଣ୍ଡା ହାବି ଟି ବିଟ ଟିକେ ତାର ଟିକେ ଏଇଳିଆ ହୁଏନି କି।
କଥା ବାର୍ତାରା ସେ ସେଇ ଭଳିଆ।
ହଁ ତ ସେ ଯେହେତୁ ଏତେ ମୋଟାଟା ହେଇଛି। ହେଲା କାଳିଆ ଟା ଡରାବ ନା ତ ସେ ତାର ଡରେଇ ଦେଲା ତ ସିଏ କହୁଛି ଟି ଆରେ ଭାଇ ତମର ଭାଇ କେତେ ଟଙ୍କା ହଉଛି କହିଦିଅ ବଲ ପଇସା ମୁଁ ମୋର ଦେଇଦେବି। ଆଉ ମୁଁ ତ ରେଗୁଲାର ଆସିବି ଖେଳିବାକୁ ତ ବଲ୍ ଚିନ୍ତା କରନି ମୁଁ ଆଣିଦେବି। ସୌମ୍ୟ କହୁଛି। ପାଆଁଶ ଟଙ୍କା। ପାଆଁଶ ଟଙ୍କା। ବଲ ଗୋଟା ପାଆଁଶ ଟଙ୍କା।
କେବେ ଦେଖିଥିଲା ଜୀବନରେ କେବେ।
ଆରେ ସିଏ ଛୁଆଟା ନା ତାକୁ ଭଣ୍ଡେଇ ଦେଲେ ଭଣ୍ଡେଇ ଦବ। ସେ କହୁଛି ସେ ମାନେ ତା ରିଆକ୍ସନ ଦେଖେ ରିଆକ୍ସନ ଦେଖେ କେମିତି। ଆରେ ଭାଇ ପାଆଁଶ ଟଙ୍କା ଚ-ଚ-ଚ ଆଛା ହଉ କାଲି କାଲି କାଲି ମୁଁ କାଲି ମୁଁ ଆଣିବି। କାଲି ଆଣିବି। କି ତତେ ପାଆଁଶ ଟଙ୍କା ଦେଇଦେବି ଆଉ। ତ ମୁଁ ଦେଇଦେବି ଏମିତି କହିଲା। ହେଲା ଭାଇ ସିଏ ସେ ପାଆଁଶ ଟଙ୍କା ସତ ଆମର ବିଶ୍ୱାସ ନଥିଲା ହେ କଣ ଛୁଆ ଟାକୁ ଡରେଇ ଦେଲେ ସୌମ ବି ଏ ଦେଖିଲୁ ଡରେଇ ଦେଲି ଇଏ କରିଦେଲି ସିଏ କରିଦେଲି ମୁଁ କହିଲି ପାଆଁଶ ଟଙ୍କା ଆଣିବ ଯଦି ନା ହେ ପାଆଁଶ ଟଙ୍କା କୋଉଠୁ ଆଣିବ। ଭାଇ ସତୁକୁ ଶତ ତା ପରଦିନ ଆମେ ସେଇ ପା ସତୁକୁ ଶତା ଆମେ ଖେଳିଲୁ ତା ପରଦିନ ଖେଳିଲୁ ପାଆଁଶ ଟଙ୍କା ସେ ଆଣିକି ଆସିଲା। ଲିଟ୍ରେଲି ଘରୁ ମାନେ ତାଙ୍କ ଘରେ ମାନେ ସିଏ ମୁଁ ଆମ ପାଇଁ ପ ତାହେଲେ ସେଆପା ଆରେ ପାଆଁଶ ଟଙ୍କା କୋଉଠିଲୁ ଆଣିଲୁ? ନା ଘର ଡ୍ରରରେ ରଖନ୍ତି ମମି। ହେଲା କହୁଛି।
ହଉ ହଉ ଏଇ ଏଠା କଣ ହେଇଚି।
ହେଲା ଘର ଡ୍ରରରେ ରଖା ହେଇଥିଲା ମୁଁ ନେଇ ଆସିଲି ଏମିତି ଆଉ। ଘର ଡ୍ରରେ ରଖା ହେଇଥିଲା ନେଇଆସି
ହଁ ପିଲାଦିନୁ ଅଭ୍ୟାସ ହେଇଛି। ପଇସା ନେଇନି ଆଉ।
ସେଇପା ସୋମୌ ମାନେ ସେଇ ଆଣିଲା ତାହାକୁ କିଛି କହିନି ସିଏ।
ନା ସେଇଦିନୁ ଛୋଟ ବେଳୁ ଅଭ୍ୟାସ କରିଦେଇଛି। ଭାରି ଅସୁବିଧା ଆଉ ଏବେ ବି ସେଇଆ କରୁଛୁ ଆଉ।
ନେଇ ଆସିଲା ତାପରେ ଆମେ ସୋମ୍ୟ ର ମୋର ଭାରି ଚତୁରୀ ସେତ ବେଳେ ଯେ କଣ ପ୍ରାଇଜ୍‌ ସବୁୁ ର କମ ଥିଲା ତ ଆମର ଏଇ ସାମ୍ନାରେ ଗୋଟେ ମାନେ ହଟ୍ ୱିସ ବୋଲି ଗୋଟେ ଖୋଲିୁଥିଲା ମାନେ ଯୋଉ କଣ ତାକୁ କୁହନ୍ତି ଯୋଉ ବର୍ଗର ପିଜା ପିଜା ଯୋଉ ତିଆରି ହୁଏ ହଁ ବର୍ଗର ତମ ବର୍ଗର ପିଜା ଫିଜା ଯଉିଟି ତିଆରି ହୁଏ।
ହୁଁ ହୁଁ।
ପାଖାପାଖି ତିନିଟା ବର୍ଗର ଦିଟା ଖଣ୍ଡେ ପିଜା। ସେ ପାଆଁସହ ଟଙ୍କା ନେଲା ପ୍ଲସ କୋଲ୍ଡ ଡ୍ରିଙ୍କସ ବି ଦେଇଦେଲା ସବୁ ଆଣିକି ସୌମ୍ୟଙ୍କ ଘରେ କେହି ନଥିଲେ ସବୁ ଦୋକାନ ଯାଇଥିଲେ ବସିକି ଗେମ୍ବିଲୁ। ସେତେ ବେଳେ କଣ ସୋମ୍ୟଙ୍କର ସୋମ୍ୟଙ୍କର ହୋଟେଲ ଥିଲା ନା।
ଅ ଦୋଉ ହୋଟେଲ ନା ଯୋଉ ଜଳଖିଆ ଦୋକାନା ଟା।
ନା ମ ଏପଟେ ସାଇଡ ରେ ତାଙ୍କର ସେତେବେଳେ ହୋଟେଲ ଥିଲା ଆମର ଯୋଉ ଏବେ ଯୋଉଠି ନାହିଁ ବ୍ୟାଙ୍କ ଅଫ୍ ବରୋଦା।
ହୁଁ ହୁଁ।
ସେଇଠି ତାଙ୍କର ହୋଟେଲ ଥିଲା ତ ସେଇଠି ତ ହଁ ତ ତା ବାପା ମାମା ତାର ସମେତ ହୋଟେଲରେ ରହିଲେ ତାଙ୍କ ଘର ଫାଙ୍କା ଅଛି, ତ ଆମେ ଏତେ ସବୁ କିଣିକି ଆଣି ସୋମ୍ୟକୁ ଘରେ ବସି ଭରା ଦାବିଲୁ।
ଭଲ ଆଉ, ପୁରା ମଜା କଲ।
ସେଇବା ଖାଇ ପିଇକି ଥଣ୍ଡା ଫଣ୍ଡା ପିଇକି ଆମେ ଡ଼ାରେକ୍ଟ ତାଙ୍କରି ଘରେ ଶୋଇ ପଡିଲୁ। ହେଲା ପୁଣି ଚାରିଟା ବେଳ ହେଲା, ମୁଁ କହିଲି ଆ ବଲ ଧରିକି ଯିବା ସାଙ୍ଗେ ସାଙ୍ଗେ ଗୋେ ନୂଆ ବଲ ଷାଠିଏ ଟଙ୍କାରେ କିଣିକି ନେଇ ଆସୁ ହେଲା, ଦେଖ ଦେଖ ପାଞ୍ଚଶ ଟଙ୍କାରେ ବଲ ଆଣିଛୁ, ନା ଭାଇ ପାଞ୍ଚଶ ଟଙ୍କାରେ ଏ ଏତେ ବଢିଆ ନୂଆ ବଲ୍, ମୁଁ ତମକୁ ହଜାର ଟଙ୍କା ଦେବି ମତେ ଦିଟା ବଲ୍ ଦବ, ମୁଁ ଘରେ ରଖିବି।
ହୁଁ।
ଏମିତିଆ ଲିଟ୍ରାଲି ହେଲା, ମତେ ହଜାର ଟଙ୍କା ଦବ ମୁଁ ଦିଟା ବଲ୍ ମୋ ଘରେ ରଖିବି। ସୌମ୍ୟ କୁ କହୁଚି, ତାକୁ ଆହୁରି ଠକା ହେଇଛି। ହେଲା। ମୁଁ ପଛରେ, ମୁଁ କହୁଛି ଆଉ ଗୋଟେ ଆପ ପରେ ଆଉ ଗୋଟେ କଲ କରିବା, ଶୀତରେ ଲଭଷ୍ଟୋରି ଭିତରେ ବି
ହଁ ହଁ ହଉ, ମୋର ଆଉ ଗୋଟାଏ ଅଛି କାମ ଗୋଟାଏ।
ହଁ ଆପରଟା ହେଇଯିବ କରିଦବ କଣ ଅଛି।
ହୁଁ ହୁଁ।
ହଁ ଏଇଟା ଶୁଣି ସାର୍ ହେଲା, ତା ପରଦିନ ହଜାର ଟଙ୍କା ଦବ ଦିଟା ବଲ ଆଣିବି। ସତୁ ସତ ତା ପରଦିନ ହଜାର ଟଙ୍କା ଦେଲା। ହେଲା, ଭାଇ ସୌମ୍ୟ ମୁଣ୍ଡ ଗୋଲ ଭାଇ ଏତେ ପଇସା କୋଉଠୁ ଆଣୁଛୁ କୁଆଡୁ? ହେଲା ଏତେ ପଇସା ଆଣୁଚୁ କୁଆଡୁ, ତାକୁ ତାପରେ ପାଖରେ ବସେଇଲୁ ଭାଇ ଏତେ ପଇସା ଆଣୁଚୁ କୋଉଠୁ କେମିତି କଣ? ହା କିଛି ଟେନସନ ନାହିଁ। ଆମର ଗୋଟେ ଗଡରେଜ ଅଛି, ଗଡରେଜ ଏମିତି ଖୋଲିଦେଲେ ଉପରେ ପଇସା ଥୁଆ ହେଇଛି ମୁଁ ନେଇ ଆସୁଛି। ପୁରା ସିଏ ଭାଇ ବିନ୍ଦାସ ରେ କହୁଛି।
ହେ ଭାଇ, ଆମର ଗୋଟେ ସେମତି ଜ୍ୟୋତି ବିଲି ଥିଲା, ସେ ପାଗଳା ଭଳିଆ ଟିକେ ନାଗୁ। ସେ ସେମିତି ଘରୁ ପଇସା ଆଣିବ, ଭାଇ କେଯାଏ ପଇସା ଆଣିବ କିରେ? ହଁ ଲିମିଟ, ଏତେ ଆଣିଲେ ଲୋକ ଘରେ ଜାଣିିବେନି।
ହଁ ତାପରେ ସୌମ୍ୟ ଲିଟରାଲି ଶହେ କୋଡିଏ ଟଙ୍କା ଦେଇକି, ଯୋଡେ ବଲ ଆଣିକି ତାଠାରୁ ହଜାର ଟଙ୍କା ଚନ୍ଦେଇ ଦେଲା। ସେ ହଜାର ଟଙ୍କା ରୁ ପାଞ୍ଚ ଶହ ଟଙ୍କା ମୋର, ପାଞ୍ଚ ଶହ ଟଙ୍କା ସୌମ୍ୟର।
ଏ ଭାଇ।
ସେଇ ବା, ସୌମ୍ୟ ଜାଣିଛି କି ଏଇ ଯୋଉ ହାରାମି ପଇସା ଏଇଟା ପାଖରେ ରହିବନି, ତ ସିଏ ସେତେବେଳ ସମୟରେ ମୀନା ବଜାରେ ପଇଲା ହେଲା। ସେଇ କଥା ମିନା ବଜାରରେ ମାନେ ମୁଁ କହୁଛି, ଏଇଟା ଦି ହଜାର ଅଠର ଉଣେଇଶ ମସିହା କଥା।
ହୁଁ, ସେତେବେଳେ ମିନା ବଜାରରେ ସବୁ ଶସ୍ତାରେ ଥିଲା।
ମାନେ ଏମିତି କୋଉ ଗୋଟେ ଦୋଳି ନାହିଁ ଯୋଉଟାରେ ଆମେ ବସିଲୁନୁ ସେଇ ବର୍ଷ। ଏମିତି କେୋଉ ଗୋଟେ ଦୋଳି ନାହିଁ ଯୋଉ ଆମେ ସବୁ ଉଡେଇଦଲୁ, ପାଖରେ ଟଙ୍କାଟା ରଖିଲୁନି ସବୁ ଉଡେଇ ଦେଲୁ।
ହୁଁ ମାଗଣା ହେଇଛି ପଇସା ଆଉ ସେ ରହିବ କୁଆଡୁ।
କହୁଛୁ ବା ଗୋ ସେଇ ତ ସେଇ ଯୋଗୁ ତ ଉଡେଇଦେଲୁ, ଆମେ ଜାଣିଥିଲୁ ଏ ପଇସା ପାଖରେ ରହିବନି। ହେଲା, ସେଇ ଯୋଗୁ ଯାହା ଆଇଲା ସବୁ ଉଡେଇଦେଲୁ, ମାନେ କହୁଚି ବା ଏମିତି କୋଉ ଦୋଳିି ନାହିଁ ଯୋଉ ଦୋଳିରେ ବସିନୁ, ଆଉ ସେଇ ବର୍ଷ ମୁଁ ରାମଦୋଳିରେ ଫାଷ୍ଟ ଟାଇମ ପାଇଁ ବସିଲି।
ହେ ଭାଇ, ମଜା ପୁରା ଅଲଗା ପ୍ରକାରିଆ ଆଉ କରିଚ ଆଉ। ହୁଁ।
ତାପରେ ତାପରେ ଆୟୁଷ ବି ସେତେବେଳେ ମାନେ ଯୋଉ ଆକାରରେ ପଇସା ଖାଲି ଉଡେଇବ ଆଡୁସଡୁ କ୍ଷେତ୍ରରେ ତାପରେ ଭାଇ ପୁଣି ଦିଟା ବଲ ଆଇଲା। କହିଲା ଭାଇ ଗୋଟେ ବଲ ନାଳରେ ପଡିଗଲା ତ ବହୁତ ଡଟି ହେଇଯାଇଛି। ତ ତାକୁ ମୁଁ କାଢିବିନି ପ୍ଲିଜ୍ ଆଉ ଗୋଟେ ବଲ ଆଣି ଦବ, ନା ହଁ। ପାଞ୍ଚ ଶହ ଟଙ୍କା ଦବୁ, ପାଞ୍ଚ ଶହ ଟଙ୍କା ଦବୁ ଯଦି ମୁଁ ଆଣି ଦେବି, ସୌମ୍ୟ କହୁଚି।
ସେ କଣ ଜାଣି ନଥିଲା ସେତେବେଳେ ପାଂ ସ୍ ଟଙ୍କା ବଲ ଗୋଟେ
ଭ୍ୟାଲ୍ୟୁ କିଛି ଜାଣିନି, ସେ ଆକ୍ଚୁଆଲି ଯେତେବେଳେ ସମୟରେ ସେ ଘରେ ରହି ରହି, ପଇସାର ଏତେ ଭାଲ୍ୟୁ ଜାଣନି। ସିଏ ଖାଲି ତା ମାଇଣ୍ଡରେ ଗୋଟେ ଅଛି କଣ, କି କବର୍ଡ଼ ଖୋଲ ପାଞ୍ଚଶହ ଟଙ୍କା ଥୁଆ ହେଇଥିବ ନେଇ ଆସିବ। ବୋ ଭାଇଙ୍କୁ ଦେଇ ଦବ, ଭାଇ ଗୋଟେ ବଲ୍ କିଣିକି ଆଣିଦେବେ। ତା ପ୍ୟାରେଣ୍ଟ ତାକୁ ସେ ସେତିକି ମାନେ କିଣ କିଣିକି ଦେଇଛନ୍ତି ନା, ନିଜେ ବାହାରକୁ ଆସିନି। ଏବେ ଯୋଉ ତାର ସାଙ୍ଗସାଥି ଅଛନ୍ତି, ଉଁ ତା ବାପା ଅଛନ୍ତି ନା, ଆପୋଲୋ ହସ୍ପିଟାଲରେ ଡକ୍ଟର ଅଛନ୍ତି।
ହୁଏ ତାହେଲେ କଣ ଅଭାବ ଯେ।
ତା ମାମା ବି ଅଛନ୍ତି, ଫାର୍ମାସିଷ୍ଟ ଅଛନ୍ତି। ତା ଜେଜେ ଯିଏ ଥିଲେ, ତା ଜେଜେ ଯିଏ ଥିଲେ, ତା ଜେଜେ ଯିଏ ଥିଲେ ସେ ଏସ ସି ବି ମେଡିକାଲର ହେଡ୍ ଡକ୍ଟର ଥିଲେ। ଯାହାଙ୍କର ଦରମା କେତେ କହିଲୁ, ସାତ ଲକ୍ଷ ଟଙ୍କା ପ୍ରତି ମାସକୁ।
ହେ।
ମାସକୁ ସାତ ଲକ୍ଷ ଟଙ୍କା ତାଙ୍କ ଜେଜେ ଜେଜେଙ୍କ ଦରମା। ଏଇ ଚାରି ବର୍ଷ ନା ପାଞ୍ଚ ବର୍ଷ ହବ ଚାଲିଗଲେ।
ଏ ହେରେ ପେନ୍ସନ୍ ପାଉଥିବେ ତ, ପେନସନ୍ କଣ ଗର୍ଣ୍ଣମେଣ୍ଟ କଲୁ ହଁ ପେନ୍ସନ ମୁଁ ଭାବିଲି ଗମେଣ୍ଟରେ କରୁଥିଲେ ବୋଲି।
ମାସକୁ ସାତ ଲକ୍ଷ ଆଠ ଲକ୍ଷ ଟଙ୍କା ତା ମାନେ ଖାଲି ତା ଜେଜେଙ୍କ ଦରମା ଥିଲା। ମାନେ ଏବେ ବି ଏବେ ବି ତା ସାଙ୍ଗ ତାକୁ ଚିଡ଼ାନ୍ତି କଣ ଜାଣିଛୁ, ଏବେ ଯୋଉ ଦୁଷ୍ଟ ହଉଛି ତା ସାଙ୍ଗ ମାନେ ସାଙ୍ଗ ତାକୁ ଚିଡ଼ାନ୍ତି। ଆରେ ତୁ ସତରେ ସେ ଯୋଉ ହରେକୃଷ୍ଣ ମହା ଯୋଉ ହରେକୃଷ୍ଣ ମହାପାତ୍ରଙ୍କର ନାତିଟି? ଆରେ କାରଣ ସେ ଏଡ଼ ବଡ ଡକ୍ଟର, ତାଙ୍କର ଆଖପାଖ ମଣ୍ଡଳରେ ତାଙ୍କର ନାଁ ବି ଅଛି।
ହଁ ଭାଇ ଏତେ ଟଙ୍କା ପାଉଥିଲେ ଆଉ।
ମାନେ ଏମିତିଆ ଲୋକଙ୍କର ନାତି ହେଇକି ବି, ସେ କୋଉ ଭଳିଆ ମାନେ ହଉଚି କହନି କହନି। ଭଡ଼ା ପଇସା ଭାଇ ପଇସା ପତ୍ରରେ ତାଙ୍କର କିଛି ଅଭାବ ନାହିଁ, କିନ୍ତୁ କଣ କହିଲୁ
ଦି ମାସରେ ଦରମା ଥିଲା ଅଯଥାରେ ହଇରାଣ ପଇଲେ କି ନାଇଁ।
ଏବେ
ହଁ।
ଏବେ ବା ଏବେ ମାନେ ଏଇ ବିଷୟରେ, ମୁଁ କହୁଛି ଏ କଲ୍ ଟା ଏଇନା ସରିିଆ ସରିଆ ହେଇଗଲାଣି।
ହୁଁ।
ହେଲା ନେକ୍ସଟ୍ କଲ୍ ରେ, ଆଉ ବାକି କଥାଗୁରା ଡିଟେଲରେ ତତେ ବୁଝେଇ କହୁଛି। ହେଲା, ମାନେ ଭାବେ ଗୋଟେ ପିଲା ଯିଏକି ମାନେ ଛୋଟ ବେଳୁ ମାନେ ବଡ ମାନେ ଟଙ୍କା ପଇସାରେ କିଛି ତାର ମାନେ ଅଭାବ ରଖିନାହାନ୍ତି ତା ଘର ଲୋକ। ଏବେ ମାନେ ସମୟ ଏମିତି ହେଇଗଲାଣି କି, ଘରେ ନ ମାଗିକି ନିଜେ ନିଜେ ଦବାକୁ ପଡୁଛି। ହେଲା ଆକୁ ହିଁ କହନ୍ତି କର୍ମା। ଆକୁ ହିଁ କର୍ମା କହନ୍ତିନି?
ହୁଁ।
ହୁଁ-ହଁ ହଉ।
ହଁ-ହଁ-ହଁ ମୋର ଏ ଲାଷ୍ଟ ବୋଧେ ଏଇଟା?
ହଁ କରଦେ କରଦେ କରଦେ।
ହଁ-ହଁ-ହଁ ହଉ।